ହାଲୋ।
ହଁ କୁହ।
ସୁବୁଚି ବଏସ।
ଇଏସ ଅଲ କ୍ଲିୟର ଆମ ଏ ଅଡିବୁଲ।
ହୁଁ କେବଳ ଓଡିଆ ଭାଷାର
ହଁ ହଁ ମତେ ଆଜ୍ଞା ମତେ ଏଟା କହିଥିଲେ ପାଏଲ ମୁଁ ତାଙ୍କୁ ଭୁଲ ଆକଚୁଆଲି ଗୋଟେ ଜିନିଷ କହିଥିଲି ପରେ କହିବି।
ହଉ।
ଆରେ ଭାଇ ସେ ଆକଚୁଆଲି ମୁଁ ଜିମ ଯିବି ବୋଲି ଆଗ ସେ ଭାଇଙ୍କୁ ଫୋନ କଲିି। ସେ କଲ୍ ଉ ଉ ଉଠେଇଲେନି ତେଣୁ ତମୁକୁ କଲ କଲି ସେଏ ଥରେ କଲ କରିଛନ୍ତି କଣ କହିିବି।
ଏବେ ଦଶ ମିନିଟ ଯାଏ କିଛି ଉଠନା।
ସେଏ କହୁଛି ଆଜ୍ଞା ହଁ କୁହନ୍ତୁ। ଆରେ ଆକଚୁଲି ମୁଁ ଗୋଟେ ମହିଳା ମିତ୍ର ସହିତ କଥା ହଉଥିଲି।
ଆଜ୍ଞା।
ମିତ୍ର ତ ହେଇନାହାନ୍ତି ନର୍ମାଲି କଥା ହଉଥିଲି ତ ସିଏ ମତେ ମତେ ଏମିତି ବୁଝୋଉଥିଲେ କଣ ଏମିତି ସବୁ ଏମିତି ଆଉ। ଗପ ତ ଆପଣ କଅ କରଛନ୍ତି ଆଜ୍ଞା କୁହନ୍ତୁ।
ଗରମ ନାଇ ଶୋଇକି ଉଠିଚି ନିଦ ଲାଗୁଛି। ମୁଣ୍ଡ ବିନ୍ଧୁଚି ଖାଇନି ଆସିକି ମୁତ ଅଲ୍ ରେଡି ଖାଇଦେଇକି ଆସିଥିଲି ଏତେ।
ଆଚ୍ଛା ଏବେ ଖାଇ ଖାଇଦେବେ କଥା ହେଇ ସାରିଲା ପରେ ନହେଲେ ଦେହ ଖରାପ ହେଇପାରେ।
ଆଜ୍ଞା ସେଟା ତ କରିବାକୁ ପଡିବ ହିଁ ନୁଆ ବାବା ମତେ ନିଦରୁ ଉଠେଇକି କହୁଛନ୍ତି ତୁ ଖାଇନୁ ମୁଁ କହିଲି କି ନା ନା କଣ ପାଇଁ ମୁଁ କିହିଲି ଖାଇକି ଆସିଛି ନା ତୁ ଏଇ ସବୁ କାମ ଗୁଡା କରୁ ଚୁ ବୋଲି ମତେ ଭାରି ଚିଡି ଚିଡି ଲାଗେ ଯି ଯଦି ବାହାରେ ଖାଇ ଖାଇଆରେ ଥିଲା। ମତେ କହିବାର ଥିଲା ମୁଁ ଖାଇବାବନେଇ ନଥାନ୍ତି।
ଆଚ୍ଛା।
ମୁଁ କହିଲି ମୁଁ ମୋତେ ଥୋଡି ଜଣା ଥିଲା ମୁଁ ବାହାରେ ଖାଇବିନି ମୁଁ ଖାଇଦେଲିି।
ଆରେ ଭାଇ ହଁ ମୁଁ ବିତ ପ୍ଲାନିଂ କରିନଥିଲି।
ଆପଣଙ୍କ ଭଏସ୍ କଟ ଟି ହୋଉଚି ତେଣୁ ମୁଁ ଗପି ଚାଲିଚି। କିଛି ବି କୋହୁଚି ତୁ ପ୍ଲିଜ କହ ଆଜିକି କୋଉ ଗୋଟେ ଜାଗାରେ ରହିଲେ ଯୋଟାକି ଗ ବୁଲ ନା ଚାରିଆଡେ।
ହ୍ୟାଲୋ ଏବେ ମୋ କଥା ଶୁଵା ଯାଉଛି ଆପଣଙ୍କୁ।
ଶୁଭୁଚି କିନ୍ତୁ ଭଏସ ଟା କ୍ଲିୟର ଆସୁନି।
ଏବେ ମୋ କୁ ମାନେ ଆପଣ କୁହନ୍ତୁ ଯୋଉଟି ବସତିଲି ମୁଁ ସେଇଟି ତ। ମୁଁ ସେଠି ରହିଯିବି ଏବେ ସୁଗା ଏବେ ସୁଗା ହେଲା। ତ କୁହନ୍ତୁ।
କଣ କହିବି।
କୁହନ୍ତୁ ଆଜ୍ଞା ମାନେ ବାବା କେତେବେଳେ ଘରୁ ବିଦାୟ ନେଲେ।
ସେ ଗଲେ ବୋଧେ ଏ ସାଢେ ପାଞ୍ଚଟା।
ଆଚ୍ଛା ଆପଣ ଓହୋ ଆପଣ ତାହେଲେ ପୁରା ଘୋର ନିଦରେ ଥିଲେ।
ଆଜ୍ଞା ମୁଁ ଗଲି କବାଟ ଟିକୁ ବନ୍ଦ କରିକି ଶୋଇ ପଡିଛି ମୁଁ ତାପରେ ଉଠିଲା ବେଳକୁ ମୋର ଗୋଟେ ପୁରୁଷ ମିତ୍ରଙ୍କ ସାଙ୍ଗ ଏଁ ପୁରୁଷ ମିତ୍ର ପୁଣି ସାଙ୍ଗ ପୁରୁଷ ମିତ୍ରଙ୍କର କଲ ଆସିଲା ତ ମୁଁ କଲ ଟିକୁ ଉଠେଇ ସେଇଠୁ ମୁଁ ନିଦ ଟି ସେ ଭାଙ୍ଗିଦେଲେ।
ଆଚ୍ଛା।
ସେ ସବୁବେଳେ ମୁଁ ଶୋଇଲା ଟାଇମରେ ମତେ କଲ୍ କରିକି ମୋ ନିଦ ଭଙ୍ଗନ କରିଦିଅନ୍ତି।
ଆରେ ୟାର ତାଙ୍କୁ ଟିକେ ତାହେଲେ ମାନେ ଗାଳି ଦବାକୁ ପଡିବ। ହୋଉ ଆଉ ଆଜ୍ଞା ସରି କ୍ଷମା କରିବେ।
ତାଙ୍କୁ ବୁଝେଇବାକୁ ଟିକେ ପଡିବ ସେ ବୁଝୁନାହାନ୍ତି ସବୁବେଳେ ତାଙ୍କୁ ମୁଁ ସବୁବେଳେ କହିଥିବି ମତେ କଲ କରିବେ ନାହିଁ କିନ୍ତୁ ସେ କେବେ ବି ବୁଝନ୍ତିନି। ସିଏ ମତେ ସବୁବେଳେ କଲ୍ କରିଦିଅନ୍ତି ମତେ ଉଠେଇ ଦିଅନ୍ତି ଆଉ ମତେ କିଏ ନିଦରୁ ଉ ଠେଇଦଲେ ମତେ ଭାରି ଚିଡ ଚିଡ ଲାଗେ ମୋ ମୁଣ୍ଡ ଟା ବିନ୍ଧେ ନିଦ ଟା ପୁରା ନ ହେଇଥିଲେ। କାରଣ ମୁଁ ଶୋଇଛି ହିଁ ଡେରିରେ ସେଥିପାଇଁ।
ଆଛା। ଆଜ୍ଞା ବୋଧେ ସେ ପୁରୁଷ ଆପଣ ମାନେ ସେଇ ଆପଣ ଯୋଉ ମିତ୍ର ଜଣକ ବୋଧେ ଆଣଙ୍କ ସହ କଥା ହେବେ ବୋଲି ଆପଣଙ୍କ କଲ ଟା କରିଥିବେ। ହଁ।
ଆଜ୍ଞା ତାଙ୍କୁ ମନା କରିଥିଲି ମତେ କଲ୍ କରିବେ ନାହିଁ ଆପଣ ମୁଁ ନିଜ ଆଡୁ କଲ୍ କରିବି। କିନ୍ତୁ ତାଙ୍କର ବା ଟିକେ ମାନେ ଛାଡନ୍ତୁ ଆଉ କଣ କହିବି କରିହବନି ବା।
ଆଜ୍ଞା ମୁଁ କହୁଥିଲି ତାଙ୍କର କିଛି ଦୋଷ ନଥିବ। ବଟ୍ ସେ ମେଁ ବି ଆପଣଙ୍କ ସ କଥା ହେବେ ବୋଲି ସ ବୋଧେ ଆପଣଙ୍କ ବୋଧ ଆଣଙ୍କ କ କଥା ହେବେ ବୋଲି ଆପଣ କଲ କରିଥିବେ। ଯଦି ତାଙ୍କର କାମ ଥିବ ସେଥିପି ଆପଣଙ୍କ ସହ କଥା ହେଇକି ମେଏଁ ବି ସେ କିଛି କାମ କରିବାକୁ ଚାହୁଁଥ ଏବେ। ମତେ ଯାହା ଲାଗୁଛି।
କାମ ତାଙ୍କର କିଛି କାମ ନାହିଁ ଖାଲି କଥା ହେବା ପାଇଁ କଲ କରନ୍ତି ଉଁ ମୁଁ ଶୋଇଥାଏ ମତେ ମୋ ମତେ ନିଦରୁ ଉଠେଇକି କହିବେ ଗପ ଗପନ୍ତୁ।
ଆ ସିଏ ବୋଧେ ଆପଣଙ୍କୁ ମାନେ ଆପଣଙ୍କ ଭଲ ଚାହୁଁଛନ୍ତି ସେଥିପାଇଁ ସେ ଏମିତି ଏମିତି କରୁଛନ୍ତି।
ଫୋନ କରିକି ଉଠେଇକି ଗପନ୍ତୁ କହିବା ଟା କୋଉ ଭଲରେ ଯାଉଛି ମୁଁ ଜାଣିନଥିଲି ଆଜି ଯାଏ।
ଆକ୍ଚୁଆଲି ମାନେ ଏତେ ମାନେ ଆକ୍ଚୁଆଲି ଏମିତି ପୁରା ଅତ୍ୟଧିକ ରାତି ଯାଏ ଶୋଇବା ଟା ଭଲ ନୁହଁ। ସେଥିପାଇଁ ମେବି ସେ ଆପଣଙ୍କ ପୁରୁଷ ମିତ୍ର ଜଣକ କଲ୍ କରିକି ଆପଣଙ୍କୁ ଉଠଉଥିବେ।
ମାନେ ଅଧିକ ଶୋଇବା ଟା ଭଲ ନୁହେଁ।
ଶୋଇବା ଟା ଭଲ ବଟ୍ ଏମିତି ସନ୍ଧ୍ୟାବେେଳେ ଆକ୍ଚୁଲି କୋଉ ମହିଳା ଶୁଅନ୍ତିନି। ତ ସେଥିପାଇଁ ସେ ମେବି ସେଇ କଥା ଭାବିକି କଲ ଟା ଆପଣଙ୍କୁ କରିଥିବେ ଆକ୍ଚୁଆଲି ଆଛା ଖାଇଗଲେ ମାନେ ଆମର ସନ୍ଧ୍ୟା ଟାଇମରେ। ଶୁଅନ୍ତନି ବିକଜ୍ ଯେହେତୁ ସେଇ ଟାଇମ୍ ରେ ଆମର କିଛି ପୂଜା ହୁଏ ତ ସେଇ ସେଥିପାଇଁ ଆମର ଶୁଅନ୍ତିନି।
ଆଉ କିନ୍ତୁ ହଁ ସେ କିନ୍ତୁ ମୋର ଅଭ୍ୟାସ ଏଇ ଟାଇମ ରେ ସବୁବେଳେ ଶୋଇପଡେ।
ସେ ଆପଣ ସ ଟିକେ ଭଙ୍କନ କଲେ ମ ବି ବୋଧ ହୁଏ
ହେ ହେ ହୁଁ କେମିତି ସେ ଅଭ୍ୟା ଟା ବଦଳିବ ମୁଁ ଜାଣିି
ସେଥିପାଇଁ ସେଥିପାଇଁ ବୋହୁତୁ ସେ ଆପଣଙ୍କ ସାଙ୍ଗ ଜଣକ କଲ୍ କରୁଛନ୍ତି ଆପଣଙ୍କୁ ସେଇ ଟାଇମରେ। ଅଭେଷ୍ଟ୍ ଆପଣ ଭାଙ୍ଗିବ ସେ ଚାହୁଁ ଚାହୁଁଛନ୍ତି ସେଥିପାଇଁ ବୋଧେ ସି ଆପଣଙ୍କୁ କଲ୍ କରୁଛନ୍ତି।
ସିଏ ଜାଣି ପାରୁନାହାନ୍ତି। ସେ ଅଭ୍ୟାସ ଟା ଭାଙ୍ଗିିବା ଚକରେ ମୁୋ ମୁଣ୍ଡ ଟା ଆହୁରି ଜୋରେ ବିନ୍ଧୁ
ଆକାଚୁଲି ମୁଣ୍ଡ ବିନ୍ଧିବାଟା ସ୍ଵଭାବିକ ବଟ କିନ୍ତୁ ସନ୍ଧ୍ୟା ଟାଇମରେ ଶୋଇବା ଟିକେ ଭଲ ନୁହଁ ମେ ବି ମାନେ ବୋଧ ହୁଏ ପାପ ହୋଇପାରେ ସେଥିପାଇଁ ସି ସେଥିପାଇଁ
ମୋ ପାପୁ କରୁଚି ଡେଲି।
ନା ନା ଆପଣ ପାପ କ ନା ନା ନା ନା ଆପଣ ପାପ କରୁନାହାନ୍ତି କିନ୍ତୁ ସନ୍ଧ୍ୟା ମାନେ ଆପଣ ଶୋଇବେ କିନ୍ତୁ ସନ୍ଧ୍ୟା ସନ୍ଧ୍ୟା ଦେବା ଟାଇମରେ ଶୁଅନ୍ତନ୍ତି ନାଇଁ ସନ୍ଧ୍ୟା ଦେବାର ଦଶ ମିନିଟ୍ ପୂର୍ବରୁ ଉଠି ଯାଆନ୍ତି ଅଧଘଣ୍ଟେ ପରେ ଶୁଅନ୍ତି। ତ ସନ୍ଧ୍ୟା ଦେବା ଟାଇମ୍ ନା ଆକ୍ଚୁଚୁଆଲି ଲୋକ ଶୁଅନ୍ତନ୍ତିନି ଯେହେତୁ ସନ୍ଧ୍ୟା ଦେବା ସେ ଗୋଟେ ମାନେ ଗୋଟେ ଭଲ ପୁଣ୍ୟ କାମ ହେଇଥାଏ ସେଇଟାଇମରେ ଶୁଅନ୍ତିନି। ତ ସେଥିପାଇଁ ଶୋଇଲେ ତାଙ୍କ ପାପ କୁହାଯାଏ ଆପଣ ମୋ କଥା କିଛି ଅଲଗା ଉପରେ ନେବେନି।
ହୋଉ, ମୁଁ ଅଲଗା ଉପରେ ନେବିନି ଆଉ।
ଆମେ ଆପଣଙ୍କୁ କ୍ଷମା ମାଗୁଛୁ ଯଦି ଆପଣ କିଛି ଅଲଗା ଭାବୁଥୁବେ।
ଆରେ ଆମେ କାହିଁ କି ଅଲଗା ଭାବିବୁ ମୁଁ ତ ସେ ପୁରୁଷ ମିତ୍ରକୁୁ ଖାଲି ଦେଖାହେଲେ ପିଟିବି। କାରଣ ସେ ମତେ ବୋହୁତୁ ହଇରାଣ କରୁଛନ୍ତି ମାନେ ବୋହୁତୁ ମାନେ କଣ କହିବି ଛାଡ଼ନ୍ତୁ। କହିହବନି ସିଏ ଗୋଟେ ମାନେ ଗୋଟେ ଅନେକ ପ୍ରଜାତିର ଲୋକ।
ହଁ ମାନେ ସିଏ ବୋଧେ ମାନେ ସର୍ବହାରୀ ପଶୁ ବୋଧେ?
ହଁ ସର୍ବହାରି ସବୁବେଳେ ଖାଇଯାଆନ୍ତି ସବୁ ଖାଇଯାଆନ୍ତି ଯାହା ଦବ ଖାଇଯିବେ। ଚିକେନ ତ ତାଙ୍କର ପ୍ରିୟ।
ଆରେ ଆରେ ତାଙ୍କୁ ତାହଲେ ତା ତାଙ୍କ କଥା ହଲେ ବୁଝିବାକୁ ପଡିବ ସେ ଆପଣଙ୍କ ଜୋଉ ପୁରୁଷ ମିତ୍ର ଅଛନ୍ତି। ତାଙ୍କ କଥା ଆମକୁ ବୁଝେଇବ ପଡିବ ଯେମିତି ବି ହେଲେ। ମାନେ ଆପଣ ମାନେ ମୁଁ ସରିବ ମାନେ ଆପଣ ବୁଝିବେ ମତେ କ୍ଷମା କର ଆପଣ ବୁଝିବେ ଯଦି ଆପଣଙ୍କ ଯେ ଯଦି ତ ଆପଣଙ୍କ ମାନେ ପୁରୁଷ ମି ତ ଆପଣ ବୁଝିବେ। ତ ଆପଣ ହିଁ ବୁଝିଲେ ଭଲ ହବ ଯେହେତୁ ଆ ପଣଙ୍କ ପୁ ମାନେ ସ ଆପଣଙ୍କ ପୁ ମାନେ ପୁରୁଷ ମିତ୍ର ତ ଆପଣ ହି ଫା ଆପଣହିଁ ତାଙ୍କ ସହ କଥା ହେଇକି ସମାଧାନ କରିବେ।
ହୁଁ ଆଜ୍ଞା।
ଆଜ୍ଞା ଆପଣ କହନ୍ତୁ ଆପଣ ଆଜି କଲେଜ୍ ଯାଇଥିଲେ ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟ ଯାଇଥିଲେ?
ଆଜ୍ଞା ଯାଇଥିଲି ଉଚ୍ଚ ବିଦ୍ୟାଳୟ।
ଆପଣ ଉଚ୍ଚ ବିଦ୍ୟାଳୟରୁ ଆସିଲେ କେତେବେଳେ ମାନେ କେତୋଟି ସମୟରେ?
ମୁଁ ଆସିଲି ସେଇ ଛଅଟାରେ।
ଛଅଟା ବେଳୁକୁ ଏତେ ଡେରି କଁ ପେଇଁ ହେଲା ଆପଣଙ୍କର ଆସିବାରେ?
ସେ ଖାଇି ପିଇ ଶୋଇ ପେଟେଇ ଆଇଲା ବେଳକୁ ଟାଇମ୍ ହେଇଯାଉଚି ଆଉ।
ଆପଣ କଲେଜ୍ ପେଟେଇ ପେଟେଇ ଆସନ୍ତି ଘରୁକୁ।
କଲେଜରୁ ଘରକୁ ପେଟେଇ ପେଟେଇ ଆସନି କଲେଜ ରେ ଖାଇଲା ପରେ ପେଟାଏ ଆଉ।
ତାହେଲେ ଆପଣ ପୂର୍ବ ଜନରେ ବୋଧେ କୁମ୍ଭୀର ଜନ୍ମ ହେଇଥିଲେ? ସେଥିପାଇଁ ଆପଣଙ୍କ ର ଟିକେ ପେଟେଇବା ଅଭ୍ୟାସ ଅଛି ସାପ ହୋଇଥିଲେ।
ଆଇତୁ
ଆରେ ଆରେ ହଁ ଆପଣ ସାପ ହେଇଥିବ ଆପଣ ସାପ ହେଇଥିବାରୁ ଆପଣଙ୍କୁ ପେଟ ଆ ଆଉ ଅ ବହୁତ ଭଲ ଅଭ୍ୟାସ ହୋଇଛି।
ଆଜ୍ଞା ଘରେ ବି ପେଟାଏ ଘରେ ପାଟି କରନ୍ତି ସବୁବେଳେ ପେ
ଓ ଘରେ ଆଚୁଆଲି ଘରେ ସଫା ସଫା ଟା ଭଲ ନୁହଁ। ସାପ ମାନ ଘରେ ରୁହନ୍ତିନି।
ଆରେ କେମିତି ମୁଁ ଜାଣିବି ମତେ ମୋ ଘର ଲୋକ ରଖୁଛନ୍ତି। ଆଉ ବିଷ ବିଷାକ୍ତ ନୁହେଁ ନା ସେଥିପାଇଁ।
ଓହୋ ତାହେଲେ ଆପଣ ମାନେ କମଳ ବିଷାକ୍ତ ନୁହେଁ।
ନାଁ
ଆଚ୍ଛା
ଆଜ୍ଞା।
ଓହୋ, ତ ସେଇ ସାପଟି ସବୁଆଡେ ବୁଲୁଚି?
ଆଜ୍ଞା, ଆପଣ ଗୋଟେ କାମ କରନ୍ତୁ ଏବେ ସେ ୱାର୍ଡ ଟା ୟୁଜ୍ କରନ୍ତୁ ନାହିଁ କାରଣ ସେଟା ରାତିରେ କୁହନ୍ତିନି।
ଆଜ୍ଞା ଠିକ ଅଛି ଠିକ ଅଛି ଓକେ ଆଜ୍ଞା ମତେ କ୍ଷମା କରିଦେବେେ ମୁଁ ଆ ଆପଣଙ୍କ କଥା ନ ଦେଇକି ମୁଁ କହୁଥିଲି, ବଟ କିନ୍ତୁ ଆମେ ଆଉ କହିବୁ ନାହିଁ ମାନେ ମୁଁ ଆଉ କହିବି ନାହିଁ।
ମୋର ତ ମନେ ପଡୁଛି ରାଜେଶ କୁ ମୁଁ ଯାହାକୁହେ ଏ ତୁ କିହିବୁନି ଏଟା ସେଇଟା, କେବେ ଉତ୍ତର, ସେ କହୁଛି ଆଜ୍ଞା ଆଜ୍ଞା, ମୁ କହିବିନି, ଆପଣଙ୍କ କଥା ସିର ଧାର୍ଯ୍ୟ ସେ ସେମିତି ତୁ କଥା ହଉଛୁ।
ଆଛା ତ ଆପଣଙ୍କୁ ସେ ସାଙ୍ଗର ମାନେ ମିତ୍ରଙ୍କ ନମ୍ବର ଦେଲେ ବି ମୁଁ ତାଙ୍କ ସହ କଥା ହେଇପାରିବି।
ତାଙ୍କର ପରା ସରିଯାଇଛି ତାଙ୍କୁ ଆଉ କଲ୍ କରିହବ ନାହିଁ। ସିଏ ଆପଣଙ୍କୁ କଲ୍ କରିବେ କିନ୍ତୁ ଆପଣ ତାଙ୍କୁ କଲ କରିବେ
ନା ନା ତ ଥାଉ ଆପଣ ଅନାନ୍ୟ ନମ୍ବର ଦେବେ।
ଆଜ୍ଞା ଦେବି ଦେବି ନିଶ୍ଚୟ ଦେବି।
ଆଛା ତ ଆପଣଙ୍କ ଦେହ କିପରି ଅଛି କୁହନ୍ତୁ?
ମୁଁ ଦେହ କେବେ ମାନେ ଖରାପ ଥିଲା ମୋ ଦେହ ସବୁବେଳେ ଭଲ ଥିଲା।
ଆଛା ଆପଣ ତାହେଲେ ପୁରା ମାନେ ଭଲ ପ୍ରଜାତିର ଲୋକ।
ଆଜ୍ଞା ମୁଁ ଭଲ ପ୍ରଜାତିର ଲୋକ ଆପଣ। ଆପଣଙ୍କ ଭଳିଆ କି ମୋ ସେ ଯୋଉ ପୁରୁଷ ମାନଙ୍କ ଭଳିଆ ନୁହ ମୁ ମୁଁ ଠିକ।
ଆପଣ ମତେ କେମିତି ଜାଣିଲେ କି ମୁଁ କୋଉ ପ୍ରଜାତିର।
ଆପଣଙ୍କ କଥାବାର୍ତ୍ତାରେ ଏବେ ଯାହା ଜାଣିପାରିବ।
ତ ଆପଣ କଣ ଲାଗୁଛି ମୁଁ କୋଉ ମାନେ କୋଉ ପ୍ରଜାତିର ହେଇଥିବି।
ଯୋଉ ପ୍ରଜାତିର ମଣିଷ ରେ ତ ଯାଉନାହନ୍ତି ଆପଣ।
ମାନେ ଆମେ ମାନେ ତାହେଲେ ଆପଣ କହୁଛନ୍ତି କି ମୁଁ ମାନେ ମଣିଷ ପ୍ରଜାତିରେ ଯାଉନି।
ନା
ତାହେଲେ ମୁଁ କୋଉ ପ୍ରଜାତିରେ ଯାଉଛି- ପଶୁ ନା ଘୋଡ଼ା ନା ଷଣ୍ଢ
ପଶୁରେ ବା ଯାଉଛି।
ଆଛା।
ଆଜ୍ଞା
ଓହୋ ଯେ ଆପଣ ଯଦି କହୁଛନ୍ତି ଆପଣଙ୍କ କଥାକୁ ମୁଁ ପୁରା ଆଜ୍ଞାଧୂନା ଗ୍ରହଣ କରୁଛି।
ଆଜ୍ଞା ଆଜ୍ଞା ସେଟା କରିବାକୁ ପଡିବ।
ଆଜ୍ଞା କାରଣ ଆପଣଙ୍କ କଥା ତ ମୁଁ ଅବଲମ୍ବନ କରିପାରିବି ନାହିଁ।
ଆଜ୍ଞା।
ତ ଆପଣଙ୍କ କଥାକୁ ମୁଁ ସ୍ଵ ଇଚ୍ଛାରେ ଗ୍ରହଣ କରୁଛି।
ହୁଁ କରନ୍ତୁ।
ଆଛା ଆ ଆପଣ କୁହନ୍ତୁ ଆପଣଙ୍କର ଘର ଲୋକଙ୍କ ବିଷୟରେ, ଆପଣଙ୍କ ମାତାଙ୍କ ବିଷୟରେ, ଆପଣଙ୍କ ପିତାଙ୍କ ବିଷୟରେ?
ମୋର ସେସବୁ କହିବାକୁ କାଇଁ ଇଚ୍ଛା ହଉନି। ମତେ କାଇହିଁ ନିଦ ଲାଗିଲାଣି କଣ
ଆଇଛା ତାହେଲେ ଆପଣ ଏଇ, ମାନେ ଯୋଗାଯୋଗର କିଛି ସମୟ ପରେ ଆପଣ ଶୋଇପାରନ୍ତି।
ନା ନାଇ ଏଇ ଯୋଗାଯୋଗ ପରେ ମୁଁ ଖାଇବି। ଖାଦ୍ୟ ଖାଇବି।
ଆଜ୍ଞା ହଁ ସରି, କ୍ଷମା କରିବେ। ଆପଣ ଖାଦ୍ୟ ଖାଇବେ ଦେନ୍ ଆପଣ କିଛି ଦଶ ମିନିଟର ବ୍ୟବଧାନ ପରେ, ଆପଣ ପାନୀୟ ଜଳ ପିଇବେ। ଦେନ୍ ଯେମିତି ଅପସରି।
ତାପରେ, ତାପରେ, ମୋର ବହୁତ କିଛି କାମ ଅଛି, ସେଇଟା ମୁଁ କରିବି। ରାତିରେ ଶୋଇଦି ବିକଜ ଆଜି ବିକଜ କାରଣ ଆଜି କିଛି ଆଜି ମୋର ଗୋଟେ ଜାଗା ଯିବାର ଥାଏ, ସବୁବେଳେ ଏଇ ସମୟରେ କିନ୍ତୁ ଆଜି ସେ ଜିନିଷ ଟା ନାହିଁ।
ଓ ଜିନିଷଡେ ନାହିଁ ଓହୋ ଆଚ୍ଛା ଆପଣ ଖୁସି ଟାର ମାନେ ଆପଣଙ୍କ ଖୁସିର ସ୍ଵର ମୁଁ ବି ଶୁଣିପାରୁଛି। ହଁ ଆଜ୍ଞା ଆଜ୍ଞା ଆମର ବୋଧେ ସମୟ ହୋଇଯାଇଛି ତ ମୁଁ ଆପଣଙ୍କୁ। କିଛି ସମୟ ବ୍ୟବଧାନ ପରେ କଲ କରିପାରିବି। ଆଜ୍ଞା ଧନ୍ୟବାଦ ମୁଁ ତାହେଲେ କଲ ରଖୁଅଛି।
ଆଜ୍ଞା।
ଓକେ।
କା ଟେ ନିଜ।
ଓକେ।